ହାଲୋ।
ହାଲୋ।
ହାଲୋ ସାର୍ ନମସ୍କାର।
ନମସ୍କାର। ଆପଣ କଣ କରୁଛନ୍ତି?
ଏବେ ବସିଛି ବାହାରେ ଛାତ ଉପରେ ଆପଣ?
ହଉ ଆପଣ ଆଉ ମୁଁ ବି ବାହାରେ ଖାଇକି ଆସିଲି ଜଷ୍ଟ ବସିଛି ଆଉ
ଆହା ଦେହ ଭଲ ଅଛି ଆପଣଙ୍କର?
ଆଜ୍ଞା ଆଜ୍ଞା ଆପଣ?
ହଁ ମୁଁ ବି ଆଂଶିକ ଭଲ ଅଛି। ହଁ ହଁ।
ଆଜ୍ଞା ଆଜ୍ଞା।
ଆଉ।
ଆଉ ଆପଣ କଣ କରିବା କଁ କହିଲେ।
ଆଜ୍ଞା ମୁଁ କହିଲି କଣ ଖାଇକି ଆସିଲେ।
ଆଁ ମିିଲ୍ ମିିଲ୍ ମେକର ତରକାରୀ ହେଇ ଥିଲା।
ହଁ କଁ ପଚାରୁ ଥିଲେ।
ମୁଁ କହିଲି ଆପଣଙ୍କ ମାନେ କଣ କରିବାକୁ ପସନ୍ଦ କରନ୍ତି ଆପଣ।
ପାଠ ପଢା ଛାଡିକି ନିଜ ଭିତରେ କିଛି କଳା ଏଇ ସବୁ।
ହଁ ମାନେ ଜେନେରାଲି ଆପଣ କଣ କରିବାକୁ ପସନ୍ଦ ଆଜ୍ଞା।
ହୁଁ ମାନେ ମତେ ଗୀତ ଗାଇବାକୁ ବହୁତ ଭଲ ଲାଗେ। ଗୀତ ଗାଏ ନ ହେଲେ ନାଚ ଶିଖାଏ ପିଲା ମାନଙ୍କୁ ନିଜେ ବି ନାଚେ।
ଆଜ୍ଞା ଆଜ୍ଞା ମତଲବ ହଁ ଆଉ ଅଲଗା ସବୁ କଣ।
ହଁମ୍ ଚିତ୍ରକରେ।
ଆଜ୍ଞା ଚିତ୍ର ମାନେ କଣ ଛୁ ପିଲା ବେଳୁ କରିଛନ୍ତି।
ହଁ ମୁଁ ସ୍କୁଲ ଟାଇମ ରୁ ଚିତ୍ର କରେ ସ୍କୁଲ ଲାଇଫ ରୁ ଯୋଉ ଆସିଥିବେ ଏସବୁ। କରି କରି ବେଳେ ବେଳେ ସମୟ ପାଇଲେ ସେ ସବୁ କରେ। ହୁଁ ଏମିତି।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଉ ଆପଣ ମାନେ ରୋଷେଇ କରିବା ଶିଖିଛନ୍ତି।
ହଁ ମାଙ୍କୁ ତ ସାହାଯ୍ୟ କରେ ରୋଷେଇ କରିବାରେ। ତ ମା ଠାରୁ ହିଁ ଶିଖିଛି।
ଜ୍ଞା ମାନେ।
ସବୁ ଘରର ରୋଷେଇ ମୁଁ ହିଁ କରେ।
ଆଜ୍ଞା ଆପଣ ମାନେ କୋଉ ଜିନିଷ ଭଲସେ ବନେଇ ପାରିବେ।
ଆ ମୁଁ ପନିର ବନାଏ ଭଲସେ। ତା ସାଙ୍ଗରେ ଆ ଆଉ ସନ୍ତୁଳା।
ଆଜ୍ଞା।
ସବୁ ପ୍ରାୟ ସବୁ କିଛି ଶିଖିଛି କିନ୍ତୁ ଭଲ ଲାଗେ କି। ଉଁ ସୋୟାବିନ୍ ତରକାରୀ ବନେଇବା ଆଉ ପନିର୍। ଏସବୁ ଜିନିଷ ଭଲସେ ବନାଏ ଯାହେତୁ ମତେ ଭଲ ଲାଗେ ସେଥିପାଇଁ।
ଆଉ ଆପଣ ମାନେ ବେ ନାଚ ମାନେ ଶିଖାନ୍ତି ଛୋଟ ପିଲା ମାନଙ୍କୁ।
ହଁ ନାଚ ଶିଖାଏ ‌ ଏଇ ଛୋଟ ଛୋଟ ପିଲା ମାନେ ମୋର ସ୍ଵପ୍ନ ଥିଲା ନା ଏ ତ ଏ ସ୍କୁଲ। ବେଳୁ କି ମୁଁ ମାନେ ଶିଙ୍ଗରେ ହେବି। ନହେଲେ ନାଚ ଶିଖେଇବି କି ନାଚିବି। ତ ଯେହେତୁ ସେ ସ୍ୱପ୍ନ ମୁଁ ପୁରା କରି ପାଇଲିନି।
ଆଜ୍ଞା।
ଛୋଟ ପିଲା ଅଛନ୍ତି ସ୍କୁଲ ପିଲା ସ୍କୁଲ ଫଙ୍ଗସନ୍ ହେଲେ ସେ ଆସନ୍ତି କି ଦିଦି ଶିଖେଇ। ଦବ ମତେ ଟିକେ ତ ମୁଁ କିଛି ପିଲାଙ୍କୁ ରଖିଛି ଚାରି ପାଞ୍ଚ ଜଣ ଅଛନ୍ତି ଯୋଉ ମାନେ ଶିଖନ୍ତି ରେଗୁଲାର ମୋଠୁ।
ଆଜ୍ଞା ଆଜ୍ଞା ମାନେ ଆପଣ ମାନେ କଁ ଏଇ ଟ୍ରାଡିସନାଲ ଓଡିଆ ନାଚ।
ଆଜ୍ଞା।
ଆଜ୍ଞା।
ମାନେ ଏଇ ଆପଣ ଓଡିଶାର ଏଇ ପାରମ୍ପରିକ ନୃତ୍ୟ ନା ଅଲଗା କିଛି।
ନାଇଁ ନାଇଁ ଆମ ପାରମ୍ପରିକ ର।
ଆଜ୍ଞା ଆଜ୍ଞା ବହୁ ଭଲ କଥା। ଆଉ ଆପଣ ମାନେ ପିଲା ବେଳୁଙ୍କ ଇଛା ଥିଲା ଆପଣଙ୍କର ନାଚ ନାଚିବା ପାଇଁ ଆପଣ ମାନେ ନାଚି।
ସମୟରୁ ପାଠଟା ରୁ ଅଧିକା। ଆ ଏସବୁ ପ୍ରତି ବେଶୀ ଗୁରୁତ୍ବ ଦିଏ ମୁଁ ଆ ମୁଁ। ଏ ସବୁ ମତେ ବେଶୀ ଇଛା କି ଯୋଉଠି କିଛି ହେଲା ଆଉ କି। ଆଜି ପ୍ରୋଗ୍ରାମ ଅଛି ସ୍କୁଲ ତରଫରୁ ତୁ ମୁଁ ଆଗ ପ୍ରିପେୟାର ହେଇକି ସାରମାନେ ବି ଭଲ ପାଆନ୍ତି ବେଶୀ କି ନାଇଁ ଆ ଭିତରେ ବହୁତ କଳା ନେଇକି ଯାଆନ୍ତି ଚିତ୍ର କଳାରେ ତ ବହୁତ ସ୍କୁଲ ଯାଇଛି, କରିବା ପାଇଁ ସାରମାନେ କିଛି ଦିନ ଦେଲେ ସାହାଯ୍ୟ କଲେ କି ଦଶମ ପର୍ଯ୍ୟନ୍ତ ଏସବୁରେ ତାପରେ ଆଉ ତାପରେ ଘରେ ବି ଏତେ ଖୋଲିକି ଏମତି ସ୍କୋପ ପାଇଲିନି, ପାଠ ପଢ଼ାରେ ରହିଗଲା ମନ ଯେତେବେଳେ ଭବିଷ୍ୟତ କଥା ଇଏ ସବୁ ଆସିଗଲା ପରେ ନିଜ କଳାଟା ଲୁଚିଗଲା। ତାପରେ ଏ ଘରେ ବସିଛି ରୋଷେଇ ସହିତ ଏ ସବୁ ଛୋଟ ଛୋଟ ଜିନିଷ କରିଦିଏ ଆଉ
ଆଉ ଆପଣଙ୍କ ମାନେ ପାଠ ପଢ଼ା ରେ ପ୍ରିୟ ବିଷୟ କୋଉଟା?
ଆ ପ୍ରିୟ ବିଷୟ ହଉଛି ମୋର ସାହିତ୍ୟ ଆଉ ହିନ୍ଦୀ।
ଆଜ୍ଞା ଆଜ୍ଞା।
ସେ ସବୁ ଆଉ ସବୁ ହଁ ମୋତେ ସାହିତ୍ୟ ପଢ଼ିବା ପାଇଁ ଲେଖିବା ପାଇଁ କବିତା, ଗଳ୍ପ, ଏସବୁ ବହୁତ ଭଲ ଲାଗେ। ସରଳାର୍ଥ
ଆଉ ମାନେ ଆପଣଙ୍କ କିଛି ପିଲା ମାନଙ୍କୁ ପଢ଼ାପଢ଼ି କରନ୍ତି ନା ନାଇଁ ସେମତି
ପିଲାଙ୍କୁ ପଢ଼େଇବା ପାଇଁ ଟିଉସନ୍
ଆଜ୍ଞା।
ହଁ ସେ ବି କରୁଥିଲି, ତ କିଛି ଟାଇମ୍ ପାଇଁ ଛାଡ଼ି ଦେଇଥିଲି। ଥିଲେ ନୂଆ ଟିଉସନ୍ ଦେଖିଲେ ସିଏ ବି ଭଲ ଟିଚର ଦେଖିଲେ ସେ ତାଙ୍କୁ ବି କହିଲେ ନହେଲେ ଛୋଟ ପିଲାଙ୍କୁ ପଢ଼ାଏ।
ଆଜ୍ଞା। ଆଉ ମାନେ
ନାଇଁ କୁହନ୍ତୁ?
କହିଲି ମାନେ ପିଲା ମାନେ, ମାନେ ଛୋଟ ମାନେ ଏ ଶିକ୍ଷା ମାନେ ସମସ୍ତଙ୍କ ପାଇଁ କେମିତି କଣ ଦରକାର ମାନେ ସମସ୍ତେ କହିବାକୁ ଗଲେ ସମସ୍ତେ ଶିକ୍ଷିବା, ଶିକ୍ଷିତ ହବା ଦରକାର, ଆପଣ ମାନେ ଏଇଟାକୁ କେମିତି ମାନେ ଭାବୁଛନ୍ତି, ଆପଙ୍କ ମତରେ
ଶିକ୍ଷା, ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଆମ ପାଇଁ। ଶିକ୍ଷା କେବଳ ପାଠ ପଢ଼ିକି ଚାକିରି କରିବାଟା ନୁହେଁଯେ -ଏଇଟା ହଉଛି ଶିକ୍ଷା ଶିକ୍ଷା ହଉଛି ଆମ ଜୀବନ ଶୈଳୀ ଉପରେ, ବେଶୀ ମାନେ ଇଏ ଇଏ କରେ ଆମ ଜୀବନ ଶୈଳୀକୁୁ ସୁଦୃଢ଼ କରେ ବ୍ୟବହାର ଶିଖାଏ। ଆଉ କାରଣ ଯଦି ଆମେ ଅଶିକ୍ଷିତ ବା ଶିକ୍ଷିତଙ୍କ କଥାବାର୍ତ୍ତା ବି ଆସିବ, ଆଚରଣ ବି ଆସିବ ଶିକ୍ଷାକୁ କେମିତି? କିଛି ଜିନିଷ ଆମ ଜୀବନକୁୁ ସଫଳ ବନେଇ ଦିଏ, ଯେମିତି ହଉ କି ମାନେ କହିବାକୁ ଗଲେ ଆଜି ସମସ୍ତଙ୍କ ହାତରେ ଗୋଟେ ଗୋଟେ ସ୍ମାର୍ଟ ଫୋନ୍ ସମସ୍ତେ ରଖିଛନ୍ତି କିନ୍ତୁ ଶିକ୍ଷିତ ନହେଇଥିଲେ ଆମେ ତାକୁ ଚଲେଇ ପାରିବାନି କେବଳ ମନୋରଞ୍ଜନ ପାଇଁ ଲଗେଇ ଦେଲେ କିନ୍ତୁ ଆଜିିକାଲି ଯେମତି ସାଇବ ଠକେଇ ହଉଛି ଯଦି ଆମେ ଶି କ୍ଷିତା ନ ହେଇଥିଲେ ଏସବୁରୁ ବଞ୍ଚିପାରିବାନି।
ଆଜ୍ଞା ଆଜ୍ଞା।
ଯେତେବେଳେ ଏ କିଛି ବାପାଙ୍କ ଫୋନ୍ ବି ଦେଖିବା ବହୁତ ସାରା ଇଏ ଥିବ କିଛି ମାରି ଦେଇଥିବେ, ବାପା ଜାଣିିନଥିବେ କାରଣ ସେ ଏତେ ପାଠ ପଢ଼ି ନାହାନ୍ତି। ଆମକୁ ସେ ସବୁ କରିବା, ଆମେ ପଢ଼ିନଥିବା ତାହେଲେ
ହଁ ସେଇଟା ବି ସତ କଥା ମାନେ ବହୁତ ବି ମାନେ ବୟସ୍କ ଲୋକମାନେ ଏବେ ଆଜିକାଲିର ମାନେ ନୂତନ ଏଇ ଫୋନ୍ ଚଲେଇବା ଏତେ ଠିକ୍ ସେ ବି ଶିଖି ନାହାନ୍ତି।
ଶିଖିନାହାନ୍ତି ତ ଆମକୁ ନିହାତି ମାନେ ଶିକ୍ଷିତ ହବା ଦରକାର, ଆଉ ପାଠ ପଢ଼ିକି ଏବଂ ଚାକିରୀ କରିବା ସେ ସ୍ୱପ୍ନ ତ ସମସ୍ତଙ୍କର ଥାଏ କାହାର କୋଉ ସ୍ୱପ୍ନ ଥାଏ କିନ୍ତୁ କିଛି କିଛି ପିଲା ପାଠ ପଢ଼ନ୍ତିନି କି ପାଠ ପଢ଼ିକି ମୁ କିଛି କରିବିନି ମୁଁ ମୁଁ ପଢିବିନି ଏସବୁ କିନ୍ତୁ ତାଙ୍କୁ ଆମେ ଏଇଟା କହିବା କି କିଛି ନକର ଅବଶ୍ୟ କିନ୍ତୁ ପାଠ ପଢିଥା ଖାସ କରିକି ଝିଅ ମାନଙ୍କୁ ମାନେ ଫାମିଲି ପରିବାରରେ ଝିଅ ମାନଙ୍କୁ ବି ପାଠ ବେଶୀ ପଢ଼ୀ ଥାନ୍ତିନି ଗାଁ ଗହଳିରେ
ଆଜ୍ଞା।
ପାଠ ପଢିଲେ ତ ବାହା ହବ। ବାହା ହେଇକି ତାର ଜୀବନ ଇଏ କରିବ କିନ୍ତୁ ଗୋଟେ ପିଲାର ଭବିଷ୍ୟତର ଭବିଷ୍ୟତ ବଢିବାକୁ ହେଲେ ପ୍ରଥମ ଗୁରୁ ତା ମା ହେଇଥାଏ। କାରଣ ପୁରୁଷ ତ ବାହାରକୁ ଗଲେ କାମ କଲେ କିନ୍ତୁ ପିଲାର ଭବିଷ୍ୟତ କଥା କିଏ ବୁଝିବ ମା ହିଁ ବୁଝିବ ଉଚିତ ଶିକ୍ଷା ଦେଇପାରିବ ବ୍ୟବହାର ଦେଇପାରିବ। ପାଠ ବି ପଢ଼େଇ ପାରିବ। କିନ୍ତୁ ନାରୀ ମାନଙ୍କୁ ଗୁରୁତ୍ୱ ଦବା ଦରକାର ସବୁରି କ୍ଷେତ୍ରରେ।
ଆଜ୍ଞା ନାଇଁ ମୋର ମୋର ଗୋଟେ କୋଶ୍ଚିନ ଅଛି? ମାନେ ସବୁ ନାରୀ ମାନେ କଣ ନି ବାହା ହେବା ନିହାତି ଦରକାର?
କଦାପି ନୁହେଁ। ସମସ୍ତଙ୍କର ନିଜର ଗୋଟେ ଯେମିତି ଆମେ ସ୍ଵାଧୀନ ଆମର ନିଜର ବି ଗୋଟେ ସ୍ଵାଧୀନତା ଅଛି କି କୁହନ୍ତି ମାନେ କିଛି କିଛି ଲୋକ କଥା ଅଛି କି? ନାରୀ ଜୀବନ ବାହା ହେଲେ ହିଁ ସଫଳ ହୁଏ। ନୁହେଁ ଯେ ପର୍ଯ୍ୟନ୍ତ ସେ ନିଜ ଭିତରେ ନିଜ ଖୁସି ନ ଦେଖିଛି ସେ କେବେ ସଫଳ ହେଇପାରିନି। ତ ମୁଁ ଭାବେ କି ସେ ନିଜ ଭିତରେ ଯଦି ସେ ଖୁସି ବାହା ହେଲା ପରେ ଯୋଉ ଖୁସି ଟା ସେ ସେ ନିଜେ ନିଜେ ତା ଭିତରେ ଅନୁଭବ କରୁଛି ସେ ଖୁସି ଅଛି କଣ ଦରକାର। ତାକୁ ଜବରଦସ୍ତି
ଆଉ ସାଇଠ ବନ ଟିକେ ଆଜ୍ଞା ଆଜ୍ଞା।
ହଁ କୁହନ୍ତୁ।
ମୁଁ କହିଲି ନାରୀ ପ୍ରତି ମାନେ ସୋସାଇଟି ଟିକେ ମାନେ ଅଲଗା ଭାବରେ ବିହେଭ କରେ କହିବାକୁ ଗଲେ। ନିଷ୍ଠୁର ଭାବରେ ବିହେଭ୍ କରେ ଆପଣ ମାନେ ଆଗକୁ କେମିତି ଦେଖୁଛନ୍ତି?
ନିଷ୍ଠୁର ଭାବରେ ଏଇଟା ତ ବହୁତ ଖରାପ କଥା ବହୁତ ଖରାପ କଥା ପ୍ରକୃତ ରେ। ଏମିତି ଗୋଟେ ମଣିଷର କର୍ତ୍ତବ୍ୟ ମାନବିକତା ନୁହେଁ। କାରଣ ପୁରୁଷକୁ ଯେତିକି ବି ଆମେ ସ୍ଵାଧୀନତା ଦଉଛେ ଯେତିକି ବି ସମ୍ମାନ ଦଉଛେ ଗୋଟେ ନାରୀ ବି କାରଣ ନାରୀ ବିନା ସମାଜ ଅଧୁରା।
ହଁ ସେଇଟା ବି ସତକଥା ଆଉ ମାନେ ପୁରୁଣା ଲୋକଗୁରାଙ୍କ ତାଙ୍କର ପୁରୁଣା ଚିନ୍ତାଧାରା ଗୁଡା ରହିଯାଇଛି ଅନ୍ଧବିଶ୍ୱାସ ଅନ୍ଧବିଶ୍ୱାସ ଯୋଉଟା କୁହନ୍ତି।
ଆଜ୍ଞା। ଚାକିରୀ କଲେ ବି ବହୁତ ଖରାପ ଦୃଷ୍ଟିରେ ଦେଖିବେ ଖରାପ କଥା କହିବେ। ସେ ସବୁ ଯଦି ଆମେ ଆଖି ଆଗରେ ରଖି ରଖିବା ତାହଲେ ଆମ ଜୀବନରେ ବଞ୍ଚି ପାରିବାନି ଆମକୁ ଝିଅ କୁ ସ୍ୱାଭିଲମ୍ବୀ ହେବାର ଅଛି ତାହା ଉପରେ ନି ନିର୍ଭରଶୀଳା କେବେ ବି ହବା ଦରକାର ନାହିଁ।
ହଁ ସେଇଟା ବି ସତ କଥା। ଆଉ ମାନେ କୁହନ୍ତି ଯେ ମାନେ ଆଗରୁ ଗାଁରେ ମାନେ କହୁଥିଲେ ନାରୀ ମାନେ ଏତେ ମାନେ ପାଠ ପଢିବା ଦରକାର ନାହିଁ ତାଙ୍କୁ ବୟସ ହେଇଗଲେ ବାହାଘର କରେଇଦେବା ନିହାତି ମାନେ ଯେମିତି ଗୋଟେ ଘରର ଚିନ୍ତା ପଳେଇବ ମାନେ ଏଇଟା ବି ପ୍ୟାରେଣ୍ଟସ୍ ମାନେ
ପ୍ରକୃତ ରେ ଘର ଲୋକ ବୋଝ ଭାବନ୍ତି। ସିଏ ଭାବୁଥିଲେ ଗୋଟେ ଟାଇମ ରେ ଏ ସବୁ ଜିନିଷ ଥିଲା କଣ ତାଙ୍କୁ ମାନେ ସବୁ ଜିନିଷ ଆଣିକି ଦବା କିନ୍ତୁ ପୁଅ ମାନେ କଣ ଅଠର ଉଣେଇଶ ବର୍ଷ ହେଇଗଲା ସେ କୋଉଠି ନା କୋଉଠି ରୋଜଗାର କଲେ ନିଜ ଖର୍ଚ୍ଚ ନିଜେ ତୁଲେଇଲେ। ଆମେ ଝିଅ ମାନେ କରୁନା। ଘରେ ଦଉଥିଲେ। ଆ-ବାପ୍ ମାମାଙ୍କ ଉପରେ ନିର୍ଭର ହେଇକି ରହୁଥିଲେ। ତ ପୁରୁଣା ଲୋକ ସେୟା ଭାବୁଥିଲେ କି ୟାକୁ ବାହାଘର କରିଦେଲେ ଆମ ଚିନ୍ତା ଯିବ କି ବାହାହେଇଯାଉ। କିନ୍ତୁ ତାକୁ ପଢ଼ିବା ପାଇଁ ସୁଯୋଗ ବି ଦିଅ। ପଢୁ ପଢିଲା ପରେ ସେ ଯଦି ନିଜେ ନିଜ ଗୋଡ଼ରେ ନିଜେ ଠିଆ ହବ ତାହେଲେ ତାକୁ ବୋଝ ଲାଗିବନି।
ହଁ ନିଜେ ବି ରୋଜଗାର କଲେ ଅନ୍ୟମାନଙ୍କୁ ବି ସେ ଦେଇପାରିବ। ଅନ୍ୟ ମାନଙ୍କର ବି ଯବ୍ ହଁ ରଖିପାରିବ ସେ।
ବହୁତ ଭଲ ଭାବରେ ଯତ୍ନ। ମୁଁ ଜାଣିବାରେ ପୁଅ ମାନଙ୍କ ତୁଳନାରେ ଝିଅ ମାନେ ବେଶୀ ଯତ୍ନ ହେଇ-ନେଇପାରିବେ।
ଆଜ୍ଞା ଆଜ୍ଞା।
ତ ବାହାର ଦୁନିଆକୁ କିନ୍ତୁ ଦେଖିବେ କିଛି ଲୋକ କିଛି ପୁଅ ମାନଙ୍କର ଚିନ୍ତା। କୁହନ୍ତି କି ଆମକୁ ବାହାରକୁ ଗଲେ ଆମକୁ ମାନେ ଚିନ୍ତା ଲାଗୁଛି ମାନେ ଚାକିରୀ କରିବା କି କରିବା ଏସବୁ କରିବାକୁ ଇଚ୍ଛା ହଉନି। କିନ୍ତୁ ଝିଅ ମାନଙ୍କୁ ଯଦି ଚାକ୍ ଚାକିରୀ ଦିଆଯାଏ ସେ ଭାବନ୍ତି ଆମେ ସ୍ଵାଧୀନ। କାରଣ ସବୁବେଳେ ସେ ଘରେ ରହିଲେ ଘର କାମ ତୁଲେଇବେ। ଯଦି ଗୋଟେ ନାରୀ ଘରକୁ ଏତେ ସୁନ୍ଦର ଭାବରେ ଗଢି ଦଉଛି ସେ କଣ ପାଇଁ ବାହାର ଦୁନିଆକୁ ସୁନ୍ଦର ଭାବରେ ଗଢି ପାରିବନି? କିନ୍ତୁ ତମେ ସୁଯୋଗ ଦେବା ଦରକାର।
ହଁ। ସେଟା ବି ମାନେ ସତକଥା ବହୁତ ମାନେ ଲୋକମାନଙ୍କର ଏବେ ମାନେ ଧୀରେ ଧୀରେ ବି ଚିନ୍ତାଧାରା ମାନେ ପରିବର୍
ପରିବର୍ତ୍ତନ ହେଲାଣି କାରଣ ପ୍ରକୃତ ନା ଏ ଯୁବପିଢ଼ି ମାନେ ଆଧୁନିକତାକୁ ଆପଣେଇଲେଣି। ଆସ୍ ଆସି ନାଇ ନାରୀମାନେ ବି ଶିକ୍ଷିତ ହେଲେଣି। ନା-ଗୋଟେ ନାରୀ ଶିକ୍ଷିତ ହେଲେ ଆଉ ଗୋଟେ ନାରୀକୁ ବୁଝିବା ଉଚିତ୍ ସେଇ ଜିନିଷ ଟା ମତେ ଭଲ ଲାଗେନି। ଆସ୍ତେ ଆସ୍ତେ ସବୁ ଅ-ମାନେ ଗାଁ ଗହଳିରେ ଯଦି ହେଲାଣି ତାହେଲେ ଆଉ ଗୋଟେ ଘର ଦେଖିକିନି ତାପରେ ଦେଖିକିନି କହିବେ ହେ ତାଙ୍କ ଝିଅ-ଏମ୍ ପାଠ ପଢିକି ଏଠି ଚାକିରୀ କରି ମୋ ଝିଅ କାଇଁ କରିବନି? ଏଇ ଯଉ ଭାବନା ଟା ସୃଷ୍ଟି ହଉଛି ଏଇ ଯୁବପିଢିକୁ ପରିବର୍ତ୍ତନ କରୁଚି କି ଆମ ପରିବେଶକୁ ପରିବର୍ତ୍ତନ ଜନାପଡୁଛି।
ହଁ ହଁ ଆଜ୍ଞା ଜ୍ଞା। ହଉ ଆପଣଙ୍କ ସାଙ୍ଗରେ ବହୁତ କଥା ହେଇ ବହୁତ ଭଲ ଲାଗିଲା। ରହିଲି ଆଜ୍ଞା ଆଜ୍ଞା।